ହ୍ୟାଲୋ।
ହଁ ଲୋ, କଣ କର
କଣ କରୁଛୁ? ଆମେ ଦି ଜଣ ଏକା ସାଙ୍ଗରେ କଣ କରୁଛୁ।
ହଁ ବା।
ତମ ଘରକୁ ଆଜି କୁଣିଆ ଆସିବ, ନହେଲେ ଆମ ଘରକୁ କୁଣିଆ ଆସିବ।
ହଁ ବା। ହଁ, କୁଣିଆ ଆସିବେ ଆଉ। ମୋ ମା ଦେହ ଭଲ ନାହିଁ। ତ ଯାହାବି ହେଲେ ଆସିବେ।
କଣ ହେଇଛି କିଲୋ ତୋ ମାଆ ର?
ହୁଁ, ମା ର ଯୋଉ ଷ୍ଟୋନ୍‌ ଅପରେସନ୍‌ ହେଇଛି ତ। ସିଏ ମେଡିକାଲରେ ଆଠ ଦିନ ରହିକି ଆସିଲା ଏବେ। ଏ ଆସିଛି, ଏ ଦି-ତିନି ଦିନ ହବ, ସେଇଥିପାଇଁ ହଁ, ଘରେ ଅଛନ୍ତି। ସେଆକୁ ଦେଖିବାକୁ କିଏ ବୋଧେ ଆସିବେ ଆମ ଘରକୁ ଆଉ କୁଣିଆ ଆଉ। ତମର ରଜ ପାଇଁ ବୋଧେ କିଏ ଆସିବେ ଆଉ?
ହଁ, ରଜ ଟାଇମ୍ ରେ ଆଜି ଆସିବାର ଅଛି ମୋ ପିଇସି।
ହୁଁ।
ପିଇସି ଆସିବାର ଅଛି। ହଁ, ତାଙ୍କ ଘର ହଉଛି ଏ, ଏଇ ପାଖରେ।
ଓହୋ।
ଆସିନାହାନ୍ତି ତ କେତେ ଦିନ ହେଲାଣି, ଆସିବେ ଆଜି ବୁଲିବାକୁ ଆଉ।
ହୁଁ।
ବୁଲି ଵାଲିକି ଯିବେ। ହୁଁ, ତାଙ୍କ ଝିଅ ଆସ ସିବ, ଆଉ ନାତୁଣୀ ସବୁ ଆସିବେ। ଆସିବେ, ବୁଲିକି ସବୁ ଯିବେ ଆଉ। ହଁ। ଆଉ ଆଜି କଣ ଖାଇଥିଲୁ?
ଏଇ ସକାଳୁ ପଖାଳ ଖାଇଛି। ହଉ ନା ବେ, ସକାଳେ ବିସ୍କୁଟ ଖାଇଥିନି। ତାପରେ ଏ ଖାଇଥିନି, ଯୋଉ ଇପି। ହୁଁ, ତାପରେ ଟିକେ ଏବେ ପଖାଳ ଖାଇକି, ଏବେ ଆସିନି ଆଉ। ପଖାଳ, ଆଳୁଦମ୍
ଭଲ ଖାଉଛୁ ଆଉ ପଖାଳ ଭାତ।
ହଁ, ପଖାଳ ଭାତ ଖାଇଛି ଆଉ, ଯୋଉ ଗରମ ଖରା ହଉଛି।
କହନା, ଗରମ ଖରାରେ ପଦାକୁ ବାହାରି ହଉନି। ତିନି ଟାଇମ୍ ପଖାଳ ଖାଇବାକୁ ଇଚ୍ଛା ହଉଛି ବା। ସଖାଳେ ଯଦି ଖାଇବି ପଖାଳ ପୁଣି ଗାଧୁଆଳେ ଖାଇଵି ପଖାଳ, ପୁଣି ରାତିକି ସଜ ପଖାଳ ଖାଇବାକୁ ପୁଣି ଇଚ୍ଛା ହବ।
ହୁଁ, ଥଣ୍ଡା ଧରିବ, ମରିବୁ।
ଯୋଉ ଏଥରକ ତମ ଝିଅ ବା ପରୀକ୍ଷା ଦେଇଥିଲା, ମେଟ୍ରିକି?
ହୁଁ, ପାସ୍ କରିଛି ବା।
ପଢ଼ିବ ବୋଧେ, ନା?
ହଁ, ଏଇ ପାଖ କଲେଜରେ ପଢ଼ିବ ଆଉ। ଏଠି ଅଛି କଲେଜ ଆମେ ବି ସେଇଠି ପଢ଼ିଥିଲୁ। ସିଏ ବି ସେଇଠି ପଢ଼ିବ ଆଉ।
ଓହୋ, ଭଲ ଆଉ। ଆଉ ରଜ ନା ଲୋ ଆଜିକାଲି ଯ ଯୁଗ ହେଲାଣି ଦୂରରେ କୋଉଠି ପଢ଼ିବୁ ଝିଅ ପିଲା।
ହଁ ଆମେ ବି ମୁଁ ବି ଏଇଠି ପଡିଥିନି ପାଖରେ ସିଏ ବି ଏଇ ପାଖରେ ପଡିବ ଆଉ।
ହୁଁ ଭଲ।
ହଁ ଆଉ।
ଆଉ ରଜ ରଜରେ ଡ୍ରେସ୍ କରିସାରିଲାଇ।
ନା ଲୋ କିଣିନି ଆ ଯାଇଥିନି ଦୋକାନକୁ ଗୋଟେ ଡ୍ରେସ ନେଇକି ଆସି। ଥିନି ସେଇଟା ଟିକେ ଟାଇଟ୍ ହେଲା। ସେ ଦୋକାନି କି ପଇସା ଦେଇ ଦେଇକି ଆଇଛି ସି ତାର ମତେ ଡ୍ରେସ କହିଲା ଆଜି ଆଣିକି ଦବ ବୋଲି। କଣ କରିବ କେଜାଣି ଠିକ ନାହିଁ ମୁଁ ଆଣିବି ଯାଇକି ଆଉ।
ହଉ ମୁଁ ଗୋଟେ ଡ୍ରେସ୍ କପଡ଼ା ଦେମି ରଜ ପାଇଁ ମୋର ଟିକେ ତିଆରି କରିଦବୁ ନା ମୁଁ ପିନ୍ଧିବି ଫାଷ୍ଟ ରଜରେ।
ହଁ କରିଦେମି ଆଉ କେମିତିକଣ ଡିଜାଇନ୍ କରିବୁ କହିବୁ।
ହଉ ଡିଜାଇନ କେମିତି କହିମି କରିବୁ ଯୋଉ କଣ କହନି ଯୋଉ ଟିକେ ଯୋଉ। ଲମ୍ବ ଟା ଟିକେ ରଖିବୁ ଟିକେ ବଡ ହେଲା।
ହୁଁ ମାପ ରଖିଛି କି ମାପ ରଖିଵି ତ ଯେଉ ହିସାବରେ କହିବୁ ସେଇ ହିସାବରେ କରିମି ଆଉ।
ହଁ ଟିକେ କରିଦେବୁ ଫାଷ୍ଟ ରଜରେ ପିନ୍ଧିମି ଆଉ ଏଥରକ ତିନିଟା ରଜରେ ତିନି ହଳ ଡ୍ରେସ କରିବି।
ହୁଁ ନା ଲୋ ଚାରି ଦିନ ରଜ ନା ତିନି ଦିନ କୋଉଠି ରଜ ଚାରି ଦିନ ରଜ।
ସଜବାଜ ଅଛି ଆଉ ତମ ସାଡେ ଡୋଳି ଫୋଳି ଲଗା ହେଲାଣି।
ନା ଆମ ଇଆଡେ ଡୋଳି ଲଗା ହେଇନି ବାଁସ ଫାସ କଟା ହଉଛି ଲଗା ହବ ଏବେ ଦୋଳି ଆଉ ଆମର ଇଲେକ୍ଟ୍ରିକ ଖୁଣ୍ଟ କଣ ବସିଯାଇଛି ତ। ସେଥିପାଇଁ ଟିକେ ଇଏ ପ୍ରୋବ୍ଲେମ ହଉଥିଲା ବସିବା ପାଇଁ ନା ଯ କଣ? ଇଏ ହେବା ପାଇଁ ଦୋଳି ଲଗା ହେବା ପାଇଁ ସବୁ ରାଗ ରୁଷା ହେଇକି। ହଁ ସବୁ
ଲୋକ ଗୁୁରାଙ୍କ ଦେଖା ଯାଉନଥିଲା ଡୋଳି ଛୁଆ ଝିଅ ପିଲା ଲଗେଇବେ ଇଲେକ୍ଟ୍ରିକ ଖୁଣ୍ଟ ବସେଇ ଦେଇଛନ୍ତି।
କାଣି କଣା ଦଳ ଗାଁ ଲୋକ ବି କିଛି କହିଲେନି ସ ତାର ବସେଇ ଦେଇଛନ୍ତି। ରାଗରୁସା ହେଇକି ଦି ତିନି ଜଣ ଘରକୁ ପଳେଇ ଆସିଛି ପଳେଇ ଆସିଛନ୍ତି କହିଲେ ଡୋଳି ଲଗା ହେବନି। ହ ସେମିତି
ହଁ କହନି। ଯାହା ବି ହେଲେ ଝିଅ ପିଲାଙ୍କର ରଜ ଡୋଳି ଯଦି ନ ଲଗେଇବ ରଜ ଭଳିଆ ଲାଗିବ ନା କହନି।
ହଁ ବା ଝିଅ ପିଲାଙ୍କ ପାଇଁ ହିଁ ରଜ।
ଆମ ଗାଁରେ ଡୋଳି ଲାଗେ ଯେ ଦୂରରେ ଲାଗେ କିନ୍ତୁ ମୁଁ ଯାଏନା। ଏ ଆମ ଏଇ ମୋ ଭାଇ ଝିଅ ସବୁ ଲଗେଇ ଦିଅନ୍ତି ଏଇ ଯୋଉ ଲୁଗାରେ ସବୁ ଲଗଉନାନ୍ତି ନା ଦୋଳି।
ହୁଁ।
ତ ଛୋଟୋ ଛୁଆ ସବୁ ଖେଳନ୍ତି ଦୌଡ଼ାରେ ଲଗାନ୍ତି ତାପରେ ଦୋଳି ଲଗେଇବା ପାଇଁ ଯୋଉ ଥାଏ ସେଇଆକୁ ଲଗା ହୁଏ ଟିକେ ଖେଳିଦିଏ ସେଇଠି ଆଉ।
ଓହୋ ହଁ କଣ ତୁ ରଜ ତ ବର୍ଷକରେ ଯାହାବି ହେଲେ ଟିକେ ଖେଳିବୁ ଭଲ ଲାଗିବ।
ଆଉ ବର୍ଷକରେ ଟିକେ ଭ ନ ଭଲ ଦୋଳି ନ ଖେଳିଲେ କଣ ଭଲ ଲାଗିବ କହି ତାପରେ ହୋଲି ବି ଆମ ଗାଁରେ କଣ କନି ମେନ୍ ହୋଉଛି ଝିଅ ଅଛନ୍ତି ଯେ ଏତେ ମାନେ ଉ ଦି ତିନିଟା ଝିଅ ଅଛନ୍ତି ସେ ଘରୁ ବାହାରିବେନି।
ହୁଁ ତେଣୁ ତାଙ୍କର ତାଙ୍କର ଟିକେ କିଏ ମନା କରିଥିବେ ତାଙ୍କୁ।
ହୁଁ କେୟାଣି ସେ ତାଙ୍କର ତ ବାହାରକୁ ଆସନ୍ତିନି ଆଉ।
ହଁ।
ଯେତେ ତାଙ୍କୁ ଡାକିବା ପାଇଁ ଯିବୁ ଲୋ ଟୋଟାଲ ଆସିବେନି। କିନ୍ତୁ ଆମେ ଦି ଚାରି ଜଣ ଝିଅ ଅଛନ୍ତି ଆମେ କିନ୍ତୁ ସବୁ ପର୍ବ ପାଳନ କରୁ।
ହଁ ଘରୁ ବାହାରନ୍ତି।
ରଥ ଟାଣିମୁ ଆଉ ହୋଉଚି ହୋଲି ଖେଳିମୁ। ରଜରେ ହେଇ ବୁଲିବାକୁ ବୁଲିବାକୁ କଣ ଦୂରରେ ତ ଦୋଳି ଲାଗେ ଯାଉନୁ ପାଖା ପାଖିରେ କୋଉଠି ହେଲେ ଟିକେ ଗାଡି ଧରିକି ଯାଉଁ ବୁଲିକି ଆସୁ ଆଉ।
ହଁ ହଁ ଆଉ ଯୋଉ ହୋଲିରେ କା ଗାଁ ସାରା ବୁଲିକି ଟିକେ ହୋଲି ନା କହନା ଆମ ଆମ ଗାଁରେ ବି ସେୟା। ଆମ ଗାଁରେ ବି ସେଇୟା କରୁ ପଣା କରୁ ପଣା ଯୋଉ ହୋଲି ଖେଳିବୁ ପୁରା କାଦୁଅରେ ଗଡା ଗଡି ନାଗିବୁ ପାଣି ପାଣି ଛଟା ଛଟି ହୋ ବୁ।
ଆଉ ଏବେ ଏବେ ଯିଏ, ପିଲାଙ୍କର ଗୋଟେ ଖୁସି ଆଉ ବାହା ଫା ହେଇସାରିଲା ପରେ ଆଉ କଣ ସେ ଖେଳିପାରିବେ।
ହଁ ତୋର ପା ବାହାଘର ପ୍ରସ୍ତାବ କୋଉଠୁ ଆସିଥିଲା?
ନାଲୋ ପ୍ରସ୍ତାବ ଆସିନି ଏବେ ଆମ ଘରେ ବାହାଘର
ହଁ ତତେ ବୟସ ହେଇନି?
ନା।
ହଁ ହଁ ପ୍ଲସଥିରି ସରିଛି ହ ହୁଁ।
ଆଉ ଏଇ ଶୁଣା ଆଉ ମୋ ଭାଇ ଅଛନ୍ତି ମୋ ଭାଇଙ୍କ ବାହାଘର ସରୁ।
ହଁ।
ମୋ ବଡପାଙ୍କ ପୁଅଙ୍କର ବାହାଘର ହବ। ମୋ ଭାଇ ବାହାଘର ହେଲେ ଆସିବୁ ଡାକିବି ହେଲା।
ହୁଁ ହଁ ହଁ ଯିମି ତମର ମଟନ୍ କରିବ ନା?
ହୁଁ ମଟନ୍ ହବ।
ନାଚିଵି ମନ୍ଦିରରେ ବାହାଘର ନା କଣ?
ତୁ କହନା ମୁଁ କେତେ ସୂପ୍ନ ଦେଖିଚି।
ହଁ ଭାଇ ବାହାଘର ଠିକ୍ ହେଇଗଲେ ଭଲ ହୁଅନ୍ତା।
ଏବେ ତ ଦେଖୁଚୁ ଝିଅର ଯୋଉ ସମସ୍ୟା।
ହଁ ଝିଅ ଆଉ ମିଳୁନାହାନ୍ତି। ହୁଁ ମୋ ପିଇସି ପୁଅ ଗୋଟେ ଭଲ ପାଇକି ମୋ ପିଇସି ପୁଅ ଗୋଟେ ଭଲ ପାଇକି ନେଇ ପଳେଇ ଆସିଲା ନେଇ କି ପଳେଇ ଆସିଲା ନାଁ ତା ବାହାଘର ହେଲା ଭଲ ପାଇଥିଲା। ଆଉ ଗୋଟେ ଆଉ ଆଉ ଜଣେ ଗୋଟେ ପିଇସି ପୁଅ ତାଙ୍କର ପ୍ରସ୍ତାବ ପଡିକି ବାହାଘର ହେଲା ଅଲଗା ଜାଗାରେ। ଆଉ ଗୋଟେ ପିଇସି ଝିଅ ଜଣେ ଆମରି ଘର ପାଖରେ ବାହା ହେଇଚି।
ଓହ। ଭଲ ଆଉ। ଆଉ ତୋ ବାହାଘର କେବେ?
ମୋର ଏବେ ହେଇନି।
ହଁ ମୋ ଛୋଟ ପିଲା ଏବେ କଣ କହନି ବାହାହେବେ।
ହୁଁ। ସେଇଆ। ହଁ ପା ଇଏ
ତୋ ପିଇସି କେମିତି ଭଲ ଅଛି ନା ତୋ ପିଇସି?
ହୁଁ। ସେ ସବୁ ଫୋନ କରନ୍ତି ମା ଦେହ ଭଲ ନାଇଁ ତ, ସେ ସବୁ ଫୋନ କରନ୍ତି ଆଉ।
ଅ ହ।
ହୁଁ।
ନାଲୋ ଘରେ ଯୋଉ ପିଇସି ଅଛି।
କଣ କହିଲୁ?
ମୁଁ କହିଲି ଘରେ ଯୋଉ ପିଇସି ମା ଅଛି।
ଘରେ ଯୋଉ ପିଇସି ମା ଓ ସିଏ ନା ସିଏ ବେଶୀ ଆସେନା ଆମ ଘରକୁ। ଆସିବ ଯଦି ଆସିବ ସାଙ୍ଗେ ସାଙ୍ଗେ ପଳାଏ। ସିଏ ବି ଆସିଲେ ବସା ବସି କରିକି କି କଥାବାର୍ତ୍ତା ହବ କି କଣ। କିଛି କୁହେ ନା
ଘରେ ରହିବାକୁ ତାକୁ ଏତେ ଭଲ ଲାଗେ? କହିଲି ଘରେ ରହିବାକୁ ତାକୁ ଏତେ ଭଲ ଲାଗେ।
ହଁ ବା ଘରେ ରହିବ ତାର ସବୁବେଳେ।
କଥା କହିବି ଆମେ ଚାରିଟା ବେଳେ ଟିକେ ନ ଘରୁ ବାହାରିଲେ ଭଲ ଲାଗିବନି। ଘରେ ତୁ କେତେ ପଶିକି ରହିବୁ କହନି।
ହଁ ପା ଘରେ ପସିିକି ରହିଲେ ମୁଣ୍ଡ ଖରାପ ହେଇଯିବ। ତାପରେ ତାର ସବୁବେଳେ ଦିହ ଖରାପ ଗ୍ୟାସ୍ ପ୍ରୋବ୍ଲେମ ହେଲା। ତାର ସେ ପଦାକୁ ବାହାରିବନି କି ତାର ଚାଲିବନି। ଗ୍ୟାସ୍
ଆଉ ଇଏ ଗ୍ୟାସ୍ ବାହାରିବନି ଆଉ କଣ। ହଉ ଛାଡେ ତାଙ୍କ କଥା ସିଏ ତାଙ୍କର ବୁଝିବେ ଆମର କଣ ଦକାରେ।
ହଁ ସିଏ ତାଙ୍କର ତାଙ୍କ କଥା ବୁଝିବେ। କଣ ଅଛି ତାଙ୍କର।
ହଁ। ଆଉ ତୋ ଦେହ ଭଲ ଅଛିନା ଠିକ୍ ଠାକ୍?
ହଁ ଦେହ ଭଲ।
ଘରେ ସବୁ ଘରେ ଘରେ ସବୁ ଦେହ ଠିକ୍ ଠାକ୍ ଅଛି ନା?
ହୁଁ ଦେହ ଘରେ ବି ଭଲ ଅଛି। ମୋର ବି ଟିକେ ଥାଇରଡ ପ୍ରୋବ୍ଲେମ୍ ଅଛି ତ ମୋର ଟିକେ ଥାଇରଡ ବଢିଯାଏ ଗୋଡ ହାତ ବିନ୍ଧେ ନହେଲେ ସବୁ ଭଲ ଆଉ।
ଅ ହ। ହଁ ହଁ ମୋ ଦେହ ଭଲ। କହନା ମୋ ଗୋଡଟା ଟିକେ ମୋଡି ହେଇଯାଇଚି କାଲି।
ହଁ ତୁ ଯୋଉ ଉଚା ହିଲ୍ ପିନ୍ଧୁ ସେ ମୋଡି ହେଇଯାଇଥିବ ବୋଧେ ଆଉ।
ତ ଟିକେ କଣ କରିିବି, ମୁଁ ତ ମୋ ଛୋଟବେଳୁ ଅଭ୍ୟାସ ଉଞ୍ଚା ହିଲ୍ ପିନ୍ଧିବାର ଆଉ।
ହୁଁ।
ଜମା ଏଇ ଛୋଟ ହିଲ୍ ଯୋଉ ଇଞ୍ଚା କଣ ତ
ତୁ ଛୋଟ ଛୋଟ ହିଲ୍ ମାନେ ପିନ୍ଧୁନା ନା ସ୍ଲିପର୍।
ନା ଟୋଟାଲି ମୁଁ ପିନ୍ଧେନା। ମୋର ବେଳୁରୁ ଅଭ୍ୟାସ ସେଇ ଜୋତା ଆଉ ଆକୁ ପିନ୍ଧେନା ସତ କଥା ଆଉ।
ଯା ଭଲ। ଆଉ
ମୋଡି ହେ ମୁଁ ବା ଆଜି ଖାଇଥିଲି ପଖାଳ ଭାତ ଖାଇଥିଲି। ଆଉ କା କୁଡି ଦଳା କାକୁଡି ସାଲଟ୍ ହେଇଥିଲା। ଆଉ ଟମାଟୁ ବାଇଗଣ ବଡିଚୁରା ତାକୁ ସାଲାଟ ଯଉ ଦଳା ହେଇଥିଲା। ଆଉ ହଉଚି ଖଟା ଟି କେ ଖଟା ଖାଇଥିଲି ଆଉ। ଆମର ଆଚାର ହେଇଚି ଲୋ ବଢିଆ ଆଚାର। ଆମ୍ବ ଆଚାର।
ଓହୋ। ଆଚାର ଟିକେ ଆଣିବୁନା କେତେବେଳେ ଆସିଲେ ଖାଇବା ଆମେ ମିଶିକି ସବୁ।
ହଉ ମୁଁ ଜିମି କଉଦିନେ ଖାଇବା ଆଉ।
ହଁ ଆଣିବୁ ଦେଖିଆ କେମିତି ଲାଗୁଛି ଆଚାର ଟା ତମର? ଏଥରକ ଆମ୍ବ ଫାମ୍ବ ଇଏ କରିଥିଲ ନା ଖଟା କରିଥିଲ ନା?
ହଁ ଏଥର ଖଟା ହେଇଥିଲା ପା ଆମ୍ବ ସଢା ହେଇଛି ଆଜି ଏଥରକ।
ଓହୋ। ଭଲ।
ହୁଁ ଆମ୍ବ ସଢା ହେଇଥିଲା।
ହୁଁ ହୁଁ।
ତମର କି ଖଟା ହେଇଛି?
ଆମର ହେଇଛି ହୁଁ।
କଣ ହେଇଥିଲା? ହାଲୋ।